ହାଲୋ। ହାଲୋ।
ହାଲୋ।
ହଁ ବାବୁ କଣ ପଢୁଛ ଏବେ?
ମୋର ଏବେ ବିକମ୍ ସେକେଣ୍ଡ୍ ଇଅର ଚାଲିଛି ପ୍ଲସ୍ ଥ୍ରୀ।
ପ୍ଲସ୍ ଥ୍ରୀ ବିକମ୍।
ହଁ।
ଅ ହୋ ନା ସେଇ ମୁଁ କହିଲି କଣ ପଢୁଛନ୍ତି ପଚାରେ ଆଉ? ମୁଁ ଏଇଥର ଯୋଉ ପୁରୀ ଯାଇନଥିଲି ନା
ହଁ।
ମୁଁ ଘରୁ ଯିବା ବେଳେ ମୁଁ ଦି ତିନି ଦିନ ଆଗରୁ ମୁକହିନି ପ୍ରଭୁ ମତେ ଗୋଟେ ନାକ ଚଣା ମିଳନ୍ତା କି ଆଣନ୍ତୁ ତାପରେ ଦେଖିଲା ବେଳକୁ ଥେଠି ଆଉ ପାଇନିନେଇ ପାଇଲି। ପାଇଲି, ଝିଅ? ହୁଁ ସେ ପାଇଲି ଲେଇ ଯେମିତି ତାପରେ ଦେଖିଲା ବେଳକୁ ମୁଁ ଠାକୁରଙ୍କୁ ଜୁ ଜୁଆର ହଉଛି, ସେଠି ସମସ୍ତେ ପଣ୍ଡାଙ୍କ ଠାରୁ ପତକା ନେଉଥାନ୍ତି
ହଁ ସେଇ ମନ୍ଦିର ସାମ୍ନା ଯୋଉଠି ଦର୍ଶନ କରୁଛନ୍ତି, ସାମ୍ନାରେ ଦଉଛନ୍ତି ପତକା।
ହଁ ଦଉଛନ୍ତି।
ଛନ୍ତି ପତାକା ଗୋଟେ ଗୋଟେ ଦଉଛନ୍ତି।
ହଁ ମୁଁ ସେଇଠୁ ପଚାରିନି କେତେ ଟଙ୍କା ସେଇଠୁ କହିଲେ, ଶହେ ଟଙ୍କା ମୁ କହିନି ଶହେ ଟଙ୍କାରେ ଦେଇ ଦେଇକି ଦେଇକି ଯାଉଛି ଗୋଟେ ପତାକା ନେଇଯିମି ଆଉ ସେଇଠୁ ମୁଁ କହିନି ତୁଳସୀ ଟିକେ ଦିଅନି ସିଏ, ସେଉଠୁ ତୁଳସୀ ଦେଲେ ଦେଲେ ଯେମିତି ମୁଁ ସେଇଠୁ କହିନି ନନା ମତେ ତ ଆଉ ଟିକେ ତୁଳସୀ ଦିଅନି ସେଉଠୁ କହିଲେ ନା ଏଠି ଆଉ ତୁଳସୀ ହବନି ସେ ଥାଳିରେ ଦେଲେ ଝିଅ! ଏ ଝିଅ ଝିଅ ନେ ନେ ଲାଇନ ରେ ରୁହ। ସେଉଠୁ ସିଏ ଇଏ କଲା ତୁଳସୀ ଟିକେ ଦିଅନି ସେ ସେଉଠୁ ଟିକେ ତୁଳସୀ ଦେଲା ଦେଲେ ଯେମିତି ହୁଁ ମୁଁ ତାପରେ କହିନି, ଆଉ ଟିକେ ଦିଅ ସେ କହିଲେ ନାଇ ଏତେ ତୁଳସୀ ହବନି ଏ ବାପା ଫୋନ କଲେ ଫୋନ୍ କରନି କର। ମୁଁ ସେଇଠୁ କହିନି ହେଇ କଲେ ମୁଁ କହିଲି ନା ମତେ ଆଉ କିଏ ସିଏ ସେଉଠି କହେ ନା ହବନି ସେଇଠି ହେଇ ଠାକୁରଙ୍କ କତିରେ ତୁଳସୀ ଅଛି ସେଇଠୁ ଟିକେ ନେଇଯାଅ ମୁଁ ସେଉଠୁ କଣ କନି ବାବୁ ତୁଳସୀ ଆଣିନି ତା ଦେହରେ ଗୋଟେ ଗୋଲାପ ଫୁଲ ଆଣିନି ଆଣିନି ମୁଁ ଗନି ସେଠୁ ବ୍ରାହ୍ମଣ କହିଲା କଣ ତତେ କହିଲି ବୋଲି କଣ ସବୁ ତୁଳସୀ ନେଇଯିବୁ ନା କଣ? ମୁଁ କହିଲି ସେଠୁ ତ ଡରେ ମରେ କହିନି ନା ଏତିକି ନଉଛି ଏହା କହିକି ଆଣିକି ତାକୁ ଗୋଟେ ଜରିରେ ପୁରରେଇକି ରଖିନି ଭେନିଟ୍ ଭିତରେ ବ୍ୟାଗ୍ ଭିତରେ ରଖିଦେନି ରଖିଦେଇକି ବୁଲାବୁଲି କନି ଘରେ ଆସିଲି ଆମର ସେଇ ଭାଇ ଝିଅ ଯିଏ ଥି ମୋ ଝିଅ ସାଙ୍ଗ ସିଏ ସିଏ ଥିଲା ଦି ରହିଲା ମୁଁ ସେଉଠୁ କହିନି ନ ନବା ପାଇଁ ଆମେ ମୁ କହିନି ରହିଥ ତୁମ ଘରକୁ ଟିକେ ଭୋଗ ଦେବି, ଆଉ ତୁଳସୀ ଦେମି ଟିକେ ନେଇଯିବ। ବାପୁରେ ବିଶ୍ଵାସ କରିବନି ଭୋଗ ଦେଇକିନି ତୁଳସୀ ସେଟା ଖୋଲିଦେଲା ବେଳକୁ ଗୋଟେ
ହଁ
ଏଠ କି ନାଇ ଉପରେ ଥୁଆ ହେଇଛି ନା ମୁଁ ସେଠି ଦେଖିନେଇ।
ଭଗବାନଙ୍କ ଲୀଳା ଆଉ ସେଠି ମାନେ ଆପଣ ଖୋଜୁଥିଲେ ମନେ ମନେ ଖୋଜୁଥିଲେ। ଭଗବାନ କୋଉ ରୂପରେ ତମକୁ ଆପଣଙ୍କୁ ଦେଇ ଯେମିତି ଆଜି ଦେଇ ଦେଇଛନ୍ତି ଆଉ ହଣ ମନ କଥା ଜାଣିକିନା ଭ ଭଗବାନ ଆପଣଙ୍କୁ ଦେଲେ ଯୋଉ ଗୋଟେ ଇଏଟେ ଆଉ।
ଦେଖି ଦେଲା ବେଳକୁ ମତେ ମାନେ ଅଶ୍ରଚିତ ଲାଗିଲା। ହଁ ଏ ପ୍ରଭୁ ପୁରା ଉପରେ ଥୁଆ ହେଇଛି। ତୁଳସୀଖୁଲି ଦେଲା ବେଳକୁ ତା ଉପରେ ମୁଁ ଦେଖି ଦେଇକି ମୁଁ କହିିନି କଣ କରିବି ତାପରେ ମୁଁ କହିଲି ଆକୁ ବନ୍ଧେଇ ମୁଁ ଆଗରୁ ଭାବିଥିଲି ବନ୍ଧେଇ ଦେଇକି ଠାକୁର ଘରେ ରଖିମି ନା କଟ ନା ଯଦି ପାଏ ଦେଖିଲା ସେ ଏଡିକି ଟିକେ
ଏବେ ଯୋଉ ହଉଛି ଫ୍ଲୋରିଂ ରେ ଇଏରେ ହଁ।
ନା ସେ ମାଳିରେ ହେଇଛି ତା ଦେହରେ ସୂତାରେ ସବୁ ଓହଳିଛି ମାନେ ଠିକି ଗୋଟେ ମାନେ ତାଙ୍କର ବୋଧେ ହୁଏତ ଡ୍ରେସ କିଛି କଟକି ହେଇଥିବ ତ କିଛି ହେଇଥିବ ଠାକୁରଙ୍କର ଯାଣିଲନା ତୁଳସୀ ଧୂରେ ଆସିଛନ୍ତି ପ୍ରଭୁ ମୁଁ ସବଠୁ ସାଙ୍ଗେ ସାଙ୍ଗେ ଫୁଲ କରିନି ଆମ ସେ ପୁତୁରାକୁ ମୁଁ କହିନି ଏମିତି ପାଇନି କଣ କରିମି କହିଲା ନା ଝିଅ ହାତରେ ଦିଅ ନା ଝିଅ କୁଆଡେ ହଜେଇ ଦବ ମାଉସୀ ଆଉ ତୁମେ ଗୋଟେ କାମ କର ତୁମେ ଯେବେ ଯିବ ତାକୁ ସେଇୟା କରିବ ମୁଁ ଯୋଉଠୁ ସାଙ୍ଗ ସାଙ୍ଗେ ଗୋଟେ କାଚ ଡବା ଭିତରେ ପୂରେଇ ଦେଇକି ଠାକୁରଙ୍କ କତିରେ ଥୋଇଦେଲି ସେ ମ କଣ ଭଳିଆ ଲାଗୁଛି?
ମାନେ ଜଗାର ଲୀଳା ଜଗା ଲୀଳା ଦେଖନ୍ତୁ କେମିତି। ଆପଣ ଖୋଜୁଥିଲେ ସେ ଯୋଉ କୋଉ ଉପାୟରେ ମାନେ କେମିତି ଭାବରେ ଆପଣଙ୍କୁ ଦେଇ ଆପଣଙ୍କ ପାଖକୁ ସେ ପଠେଇଛି ଜିନିଷଟି ଆଉ।
ହୁଁ ତମେ ଆଉ ତମେ ଯାଇଥିଲ ନା ଠାକୁର କତିକି କେବେ?
ହଁ ମୁଁ ଡିସେମ୍ବରରେ ଯାଇଥିଲି ଡିସେମ୍ବର ଷୋହଳରେ। ଯାଇଥିଲୁ ଏଇଠୁ ଘର ପାଖରୁ ସାଙ୍ଗମାନେ ସବୁ ଯାଇଥିଲୁ ରଥଯାତ୍ରା କୁ ଯାଇଥିଲି ଆର ବର୍ଷ ରଥଯାତ୍ରା ଦିନ।
ଆମେ ପା ଆର ବର୍ଷ ରଥଯାତ୍ରା ଯାଇଥିନୁ। ରଥଯାତ୍ରା ପରଦିନ ଯୋଉ ରଥ ରହିଗଲେନି ନା ସେଇଦିନ ଯାଇଥିଲୁ। କଣ ନା କଣ କୁହନି ମାନେ ଠାକୁରଙ୍କ ଲୀଳା ମାନେ ପ୍ରଭୁ ମୁଁ ଜାଣିନି ଆମ ଘରେ ମୁଁ ଠାକୁର ରଖିଛି ନା। ତିନି ଠାକୁର ସେଇଠୁ ମୁଁ ମୁଁ ଝିଅ ବେଳେ ଠାକୁର ପୂଜା କରେ ମୁଁ ତିନି ଠାକୁରଙ୍କୁ କଣ କଲେ ରଥ ଦିନ ସିଂହାସନ ଠାକୁରଙ୍କୁ ମୁଁ ଘରେ ସିଂହାସନ ନେଇ ଆସେ। ନଡିଆ ଗୋଡିରେ ସବୁ ରଥ ବନେଇଦିଏ। ମନେଇ ଦେଇକି ସେ ନଡିଆ ଗୋଡିରେ ଯୋଉ କଞ୍ଚି ଦି ଦିଟା ଦେଇକି ତା ଉପରେ ଗୋଟେ ଛୋଟ ପଟା ପକେଇ ଦେଇ ସେ ପଟା ଉପରେ ପିଢ଼ା ପକେଇ ଦେଇକି ତାଉପରେ ରଥ ଆମେ ସିଂହାସନ ତଳକୁ ନେଇ ଆସୁ ଆମ ଘରେ ସମସ୍ତେ ପୂଜା ହୁଏ। ବ୍ରାହ୍ମଣ ଆସନ୍ତି ପୂଜା କରନ୍ତି ଗୋଟେ ସୂତା ଲଗେଇ ଦଉ ଆମେ ଘରେ ସବୁ ଟାଣୁ। ଆମ ସମସ୍ତେ ଟିକେ ଟିକେ ଟାଣି ଦଉ ଆମର ଘରେ ପୂଜା ହୁଏ ବାହୁଡା ଦିନ ତାପରେ କ୍ଷୀରି ହୁଏ କ୍ଷୀରି ହେଇକି ଠାକୁରଙ୍କୁ ଭୋଗ ଦେଇଦେଇକି ଫେରେ ମୁଁ ସିଂହାସନ ଉପରକୁ ନେଇଯାଏ ପ୍ରତିବର୍ଷ ମୁଁ ସେଇ ବର୍ଷ କହିଲେ ମୁଁ କହି ଆମର ଏଇ ମଉସା ଗଲେ ତାଙ୍କର ଯାଣିଲ ନା ରଥ ଦିନ ପଳେଇଲେ। କହିଲେ ତୁମେ ତ ଯିବନି ତମର ଘରେ ପୂଜା କରିବ ଆଉ ମୁଁ ଯାଉଛି ଆଉ ଆମେ କହିଲେ ହଉ ଯାଅ ସେ ତାଙ୍କର ପଳେଇଲେ ଆମେ ଆମର ମୁଁ ପୂଜା କରିସାରିଛି ଦେଖିଲା ବେଳକୁ ମୁଁ କହିଲି ମୁଁ କହିଲି ପ୍ରଭୁ ତୁମେ ତ ଏମିତି ଇଏ କଲ ଯେ ମୁଁ ଦିନେ ବୋଧେ ଜୀବନରେ ଆଉ ରଥ ଦେଖିବିନି। କାହିଁକି ନା ମୁଁ ତ ଘରେ ପୂଜା କରିମି ଆଉ ତମ ପାଖକୁ କେମି ଯିବି ମୁଁ ଯଦି ତମ ପାଖକୁ ପଳେଇମି ରଥ ଦେଖିବା ପାଇଁ ତମକୁ ତା ଘରେ ପୂଜା କରିପାରିବିନି ଏ ମନ ଭିତରେ କହିନି ବାବୁରେ ବିଶ୍ଵାସ କରିବନି ରଥ ସରିଗଲା ପୂଜା ସରିଗଲା ରାତି ଆମ ପୁଅ ବି ଆସିଥିଲା ସେଇଦିନ ଘରକୁ ଆମ ସାନ ପୁତ୍ର ଯିଏ ସେମାନେ ବି ଥିଲେ ତାଙ୍କର ସେଇ ସମୟରେ
ହଁ।
ପିଲା ହେଇଲେ ଜାଳା ପିଲା ହେଇଥିଲା ପାଞ୍ଚ ମାସରେ ହେଇଯାଇଥିଲେ ସେଇଠୁ ସିଏ ଘରେ ଥିଲା, ଆମର ଇଏ ଫୋନ୍ କଲେ କହିଲେ ଏମିତି ଆଉ ରଥ ରହିଗଲା ଆଉ ତମେ ତ ରଥ ଦେଖିବା ବୋଲି କହୁଥିଲ ଯଦି ଆସିବ ତାହେଲେ କାଲି ଭୋରୁ ପଳେଇ ଆସ ରଥ ଟଣା ହବ ବ ସାଢେ ନଅଟା ବେଳକୁ ମୁଁ ସେଇଠୁ କହିଲି କଣ ରଥ ରହିଗଲା ମୁଁ ତ ଠାକୁ କଣ କହୁଥିଲେ ରଥମ ଆଉ ଦେଖି ଦେଖିପାରିବିନି ପ୍ରଭୁ ତମକୁ ରଥରେ କେବେ ଜୀବନରେ ବୋଧ ଦେଖିପାରିବିନି କାହିଁକି ନା ମୁଁ ଏଠି ପୂଜା କରୁଛି ଏଇଆ କହିଲି ଯେମିତି ଯୋଉଠୁ ଆମ ଝିଅ କହିଲା ହଁ ପଳେଇବା ଆମ ଘରେ ମୋ ଯାହା ଫ ପୁତୁରାବୁ ସବୁ କହିଲେ ହଁ ପଳା ଆଉ ହଉଛି ରଥ ରହିଛନ୍ତି ମାନେ ତମେ ଯାଅ ସାଙ୍ଗେ ସାଙ୍ଗେ ଦେଖିଲା ବେଳକୁ ଆମେ ଏଗାରଟାରେ କଥା ହେଲୁ ଆମ ପୁଅ ଗଲା ମୁଁ ଯିବିନି ମୁ ହଉ ତୁ ଥା ତୁ ଘରେ ଥା ତ ବଡ ମା ହେରିକ ଅଛନ୍ତି ତ ଭାଉଜ ଅଛ ତର ସିଏ ସବଠୁ ଭାବିଲା ଇଏ ତ ପଳେଇବେ ମୁଁ ଫେରେ ରହିଯିବି ନା ତ କ କରିବ ସେ ଟେ ମାନେ ଭାରି ଲଲୁଆ ରକମ ଟିକେ ଏତେ ମାନେ ଇଏ ସେଠୁ ଉଠିକି ଗଲା ଶୁଣି ନେ ଝିଅ କହୁଛି ମାଧବ ତତେ ସେଇଠୁ କ ମୁଁ କିଲି ତୁ ଥା ସି ଭାବା ବୋତେ ମମି ଯିବନି ଆଉ ମୁଁ କି ତୁଥା ଆମେ ପଳେଇମୁ ମାଝି ସେୋଠୁ କହୁଛି ହଉ ମତେ ଟିକେ ଡାକିବ ଆଉ ଏହା କହି ଗାମିଛା ଟିକେ ବେଗରେ ପୁରଇଲା ଆମେ ଏଠୁ ବାହାରିକି ଗନୁ ବାବୁ ବିଶ୍ଵାସ କରିବୁନି ଆମ ଘରକୁ ଦଶ ସାତ ମିନିଟ ର ରାସ୍ତା ହଉଛି ବସ୍ ପାଖରେ ପହଞ୍ଚମି ସାତ ମିନିଟରେ ଆମେ ଯାଇକି ପହଞ୍ଚିଛୁ ମାନେ ଠିକ ଯଦି ବାଟରେ ବର୍ଷା ପକେଇଥାନ୍ତା ଦୁଆରେ ପକେଇ
ଆଉ ଯାଇପାରିନଥାନ୍ତେ ଆଉ ବର୍ଷା ଟିକେ ପହଞ୍ଚେଇନି ତାହଲେ ବର୍ଷା ଟା ପକେଇଛି ଆଉ।
ମାନେ ବସ୍ ପାଖରେ ପହଞ୍ଚି ତ ବସ୍ ଯଉଠି ଆସିବ ଏତେ ବର୍ଷା ସେ ବିଜୁଳି ଗଟା ଘର ଢାଳିିଲା କସି ସେଠି ଗୋଟେ ଶିବ ମନ୍ଦିର ଅଛି ଆମେ ଠିଆନୁ ବସ ଆସିଲା ବସ ରେ ବସିକି ପଳେଇନୁ ଯାଇକି ଆରାମ ମାନେ ହୁଏତ ମୁଁ ଜଗନ୍ନାଥଙ୍କ ରଥ ଟାଣିପ ନାହିଁ କାହିଁକିନା ଏତେ ଭିଡ ଭିତରେ ପଶି ଯାଇଥିଲି ମୋ ପୁଅ ମତେ ଘୁ ସାରିକି ବାହାର କରିଦେଲା କହିଲା ଯା ନା ମଞ୍ଚିବୁ ଆଉ ବଳଭଦ୍ର ମାଙ୍କର ବଳଭଦ୍ରଙ୍କର ଟାଣିନି ଟାଣିକି ତାପରେ ଜଗନ୍ନାଥ ରଥ କତିକି ଯାହା ହେଇଛି ଖାଲି ରଶି ଟାକୁ ହାତ ମାନ ବଜେଇଛି ଲୋକଙ୍କ ଦ୍ଵାରା ଆଉ ମିଛ ତ କହିବ ମାନେ ଯୋଉ ବାଲ୍ୟ ରଥ ସବୁ ଚାଲେ ସେଇଆଙ୍କୁ ଟାଣିନି ଟାଣିକି ତାପରେ ଆମେ ବୁଲାବୁଲି କଲୁ କରିକି ସମୁଦ୍ର ଗଲୁ ସମୁଦ୍ରରୁୁ ଆ ଆସିକ ମାଉସୀ ମା କତିରେ ମନ୍ଦିରରେ ପହଞ୍ଚିଲୁ ପହଞ୍ଚିଲା ପରେ ମାନେ ଅଳ୍ପ ଲୋକ ତ ଥିଲେ କିନ୍ତୁ ଏତେ ନଥିଲେ ତାପରେ ତ ଲୋକ ମରିଗଲେ ମୁଁ ସେଇ ସମୟରେ ଟିକେ ହଜିଗଲି ହଜିଗଲେ ତାପରେ ପୁଅ ଖୋଜିକି ଯାହା ହଉ ପାଇଲୁ ତ ଆମର ଫେର ଯାଇକି ପହଞ୍ଚିଗଲେ ଆମର ଗାଡି କାର ନେଇକି ପହଞ୍ଚିଲେ ଆମ ବଡ ପୁତ୍ର ବଡ ହଉ
ଫେରେ ଆ ଆମକୁ କହିଲେ ତମେ ଥାଅ ଆମେ ଏଠୁ ଯାଉଚୁ ସେ ତାଙ୍କ ଚାକିରିରୁ ଗଲେ। ଆମେ ସେଠି ବୁଲୁଥାଉ ସେ ପହଞ୍ଚିକି ତାପରେ ଆମେ ସେଠି ସବୁ ଖାଇ ସିଏ ଦେଖିକିନି ଖାଇ ପିଇ ଆମ ପୁଅ ତାର ନେଇକି ଆସିଲା ଫେରେ ଆମ ସମସ୍ତିଙ୍କି କି ଆଉ ଆଣିକି ଘରେ ରହି ଘରକୁ ପଳେଇ ଆସିଲୁ ସିଧା ଆଉ।
ହଁ।
ରାତି ବାହାରିଲୁ ସେଠୁ ବାରଟା ଗ ସେତେବେଳେ ଝିଅ ଝିଅ ଝିଅ ବାରଟା ବେଳେ ବାହାରିଲେ ନା? ବାରଟାରେ ବାହାରିଲୁ ଆସିିକି ପହଞ୍ଚିଲୁ ସାଢେ ତିନିଟା ଚାରିଟାରେ ଆଉ। ତମେ କେତେବେଳେ ଯାଇଥିଲ?
ଆମେ ଏଠୁ ବାହାରିଥିଲୁ ସକାଳୁ ବାହାରିଲୁ ଛ ମାନେ ପାଞ୍ଚଟାରୁୁ ବାହାରିଲୁ ଟ୍ରେନ ଥିଲା ଛଅଟା ଚାରି ଛଅଟାରେ ଆମେ ଉଠିଲୁ ଚାରିଟାରେ ଉଠିଲା ବେଳକୁ ବର୍ଷା ମାନେ ବହୁତ ଜୋରରେ ବର୍ଷା ହେଉଥିଲା ଆମକୁ ଲାଗିଲା ଆମେ ଆଉ ଏଇ ତ ଯାଇପାରିବୁନି ଆଉ
ହଁ, ସେଇ ବର୍ଷା ରେ ବା ଆମର ବସ ଥିଲା।
ହଁ, ଠିକ ପାଞ୍ଚଟା ଠିକ ଯେମିତି ବାଜିଲା ଆମେ କହିଲୁ ଆଉ ଯାଇପାରିବାନି ଠିକି ପାଞ୍ଚଟା ଯେମିତି ହେଇଛି ବର୍ଷା ଜୋରରିଆ ଥିଲା କୁଆଡେ ବର୍ଷା କୁଆଡେ ମାନେ ଆଉ ନାହିଁ କିଛି କୁଆଡେ ନାହିଁ ବର୍ଷା ଛାଡିଗଲା ଆଉ ତାପରେ କହିଲି ଯାହା ହଉ ଜଗାର ଡୋରି ଲାଗିଛି ମାନେ ଯିବା ଆଜି ତ ଯାଆ ହବ ଯାହା ହେଲେ ବି ଆଉ। ଆଉ ଗଲୁ ସେଠି ଦର୍ଶନ କଲୁ ସେଠି ଯୋଉ ବୁଲାବୁଲି ଭିତରେ ହେଠି ପହଞ୍ଚିଲୁ ଟ୍ରେନ ବହୁତ ଲେଟ୍ ହେଲା ଯେ ଯାଇକିନା ହେଠି ପହଞ୍ଚିଲୁ ଗୋଟେରେ ପହଞ୍ଚିଲୁ।
ତାପରେ
ଗୋଟେରେ ପହଞ୍ଚିଲୁ କି ତାପରେ ଗଲୁ ସେଠି ଇଏ ରଥ ମାନେ ଠିକ ଆମେ ପହଞ୍ଚିଚୁ ପହଞ୍ଚିଲା ପରେ ପନ୍ଦର କୋଡିଏ ମିନିଟ୍ ପରେ ରଥ ଟାଣା ତ ଆରମ୍ଭ ହେଲା ଆଉ। ଯେ ର ରଥ ଟିକେ ଟାଣି ତ ପାରୁନୁ ଖାଲି ଦଉଡିରେ ହାତ ଲଗେଇକିନା ଯାହା ପେଲୁ ବହୁତ ଲୋକ କୁ ମାନେ ଠେଲା ପେଲାରେ ଟାଣି ବି ହବନି। ନା ସେଥିପାଇଁ ଖାଲି ରଥ ହଁ, ଦର୍ଶନ ଖାଲି ଜଗାକୁ ଦେଖିକିନା ଜଗା ମାନେ ଦେଖା ଦର୍ଶନ ସରିଲା ପରେ ରଥ ଦଉଡ଼ି ଟିକେ ହାତ ଲଗେଇକିନା ଫେରୁଥିଲୁ ବାଟରେ ଆସିଲା ଟାଇମ ରେ ତଳେ ଗୋଟେ ଲୋକର ମୋବାଇଲ ଟେ ପଡିଥିଲା।
ହଁ।
ଯେ ମୋବାଇଲ ଟେ ପଡିଥିଲା ଯେ ଆମେ ପ୍ରାୟ ଲୋକ ସେଇ ପଟେ ଯାଉଛନ୍ତି କିନ୍ତୁ ଦେଖୁଛନ୍ତି ମୋବାଇଲ ପଡ଼ିଛି କିନ୍ତୁ କେହି ଉଠେଇକିନା ମାନେ ଉଠେଇବାର ନାହିଁ ଆଉ ପାଦ ତଳି ସବୁ ଦଳି ଚକିଟି କି ଯାଉ ଯେ ଏଟାକୁ ଉଠେଇଲୁ ମୋବାଇଲ ଟାକୁ ମୋ ସାଙ୍ଗ ଜଣଙ୍କୁ କହିଲି କହ ଆ ଦେଖ ସାଙ୍ଗ ମୋବାଇଲ ରେ ପଡ ଟା ଯୋଉ ମୋବାଇଲ ଟା ଉଠେଇଲୁ ସେ ମୋବାଇଲକୁ କିଏ ଜଣେ କଲ କରିଥିଲେ ମାନେ ସେଇ ଯଉ ଯାହା ମୋବାଇଲ ଯିଏ ଯାହା ମୋବାଇଲକୁ କିଏ କଲ୍ କରିଥିଲେ କି ତାଙ୍କ ଘର ଲୋକ ତ ସେ ନମ୍ବର ଘି କିନା ନମ୍ବର କୁ କଲ କଲୁ କଲ କଲୁ କି ତାପରେ ସେ ସେ ଯାହା ମୋବାଇଲ୍ ସେ ତାଙ୍କୁ କଲ୍ କରି ଜଣେଇଲି କିମିତି ଆପଣ ମୋବାଇଲ୍ ପାଇଛନ୍ତି ସେଠି ପିଲା ପିଲା ଘୋରେ ପାଇଛନ୍ତି। ତାଙ୍କଠୁ ଯାଇକି ମୋବାଇଲ ଟା ଆଣ ସି ବିଚ୍ ଟି ବସିଲୁ ସେ ମାନେ ଆମକୁ କହିଲେ ଆସିବ ବୋଲି ଟିକେ ଜଲଦି ଆସିବ ଦି ତିନି ଘଣ୍ଟା ହେବେ ସିଏ ଆଉ ଆସିଲେନି। ତିନି ଘଣ୍ଟା କାଳ ଏଠି ବ ସେଟି ବସି ତାଙ୍କୁ ଅପେକ୍ଷା କଲୁ ତାପରେ ସେ ଆସିଲେ ତାଙ୍କୁ ମୋବାଇଲ ଦେଲୁ ତାପରେ ଯାଇ ଫେରିଲୁ ଆଉ ଲୋକ ଜଣଙ୍କ ପାଇଲା ପରେ ମୋବାଇଲ ଟା ପାଇଲା ପରେ ଲୋକ ଜଣଙ୍କ ବହୁତ ଖୁସି। ତାପରେ ଆମେ କହିଲୁ ଯାହା ହଉ କିଛି ଲୋକ ଲୋକଙ୍କୁ ଘରେ ଟିକେ ଖୁସି ତ ଦେଇପାଇଲୁ।
ହଁ, ସତରେ ଭଗବାନ ତୁମକୁ କେତେ ଆଶୀର୍ବାଦ କରି ସେ ଜଣଙ୍କ ମାନେ ଏକରେ ପାହି ନ ତ ତେଲ ଛିଟା ତ କଥା କିନ୍ତୁ ଯୋଉ ଅପେକ୍ଷାଟା କଲ ତାଙ୍କ ପାଇଁ?
ହଁ, ଯେଉଁ ମାନେ ସେ କହିଲା କହିଲା ଭାଇ ତମେ ମୋବାଇଲଟା ନ ଦେଇଥାନ୍ତ ଯଦି ମୋ ଯବ୍ ପଳେଇଥାନ୍ତା। ମୋର ବହୁତ ଇମ୍ପୋଟାଣ୍ଟ କଲ ଗୁଡା ଆଜି ଆସିବାର ଥିଲା। ଜଗା ଜଗା ପାଖକୁ ଆସିଛ, ମନ ଦୁଃଖରେ ଆଉ ଯିବ କି?
ହୁଁ ଯାହା ବି ହେଲେ ହେଇଯିବ। ସତରେ ଯେ ମାନେ ସେ ହଉଛନ୍ତି ଅପୂର୍ବ ଠାକୁର ମାନେ ଏତେ ଲୀଳା ତାଙ୍କର ହାଲୋ। ମୁଁ ତ ପୁରା ଅଙ୍ଗେ ଅଙ୍ଗେ ପ୍ରତ୍ୟେକ କ୍ଷେତ୍ରରେ, ମୁଁ ତାଙ୍କୁ ହେଇ ଦେଖୁନା କିଛି ନଥିଲା ଆମର ସକାଳୁ ଲୋକ ସବୁ ଜାଣିଲେ କଣ ନା ଆମେ ଏମିତି ସେ ମା ଝିଅ ବାପ ପୁଅ ପଳେଇଛନ୍ତି ପୁରୀ। ହିଁ- ହିଁ- ହିଁ ମୁଁ କହିଲି କିଛି କୁଆଡୁ ନଥିଲା ଦେଖିଲା ବେଳକୁ ଯାଇ ସାଇଲେଣି, ଆମେ କହିଲୁ ହଁ ପଳେଇଲୁ ଆଉ ମାନେ ପ୍ରଭୁ ଯେତେବେଳେ ଲଗେଇବେ ତ ତାକ କୁ ଆଉ କେହି ଅଟକେଇ ପାରିବେନି। କିଛି